ଆଜ୍ଞା ନମସ୍କାର ଆଜ୍ଞା
କହୁନାହାନ୍ତି
କହୁନାହାନ୍ତି
ଆପଣ ଶୋଇବେନି କିଜି
ଆପଣ କହିବେନି କିଛି
ନାଇଁ କହିବି ଯେ ଆପଣ ଏମିତି ହୁଅନ୍ତୁନି ଠିକ ମୁଁ କହିଲି ଆପଣ ଶୋଇବେନି କି ଆଜି
ଆଉ କେତେଟା ହେଲାଣି କି? କୋଇ ବଢ଼ିବା ମୁଁ କାଲି ଆଜି ମାନେ ଶଉନି କାହିଁକି ନା ଏଇ ଯୋଉ ୟା ପରେ ଆଉ ମୋର ତିନି ଚାରୋଟି କାମ ଅଛି ସେଇଗୁଡା ସମ୍ ପୂର୍ଣ୍ଣ କଲା ପରେ ମୁଁ ଶୋଇବି ଭାବୁଛି।
ହ ତାପରେ ଆପଣଙ୍କର ସବୁ କାମ ସରିଯିବ।
ଆଜ୍ଞା।
ଆଉ ବଢ଼ିଆ କଥା ଆଉ ଆପଣଙ୍କର ହଁ ଆପଣ ସେ ଯେତିକି କାମ ବାକି ଅଛି ଆପଣ ମୋ ସହିତ ହିଁ ସାରିଦେବେ ଆଉ କାହା ସହିତ ନୁହଁ।
ଆଉ।
ଆଜ୍ଞା ଆପଣ ଘ କହିଦିଅନ୍ତୁ ସମସ୍ତଙ୍କୁ କି ଆପଣଙ୍କର କାମ ସରିଯାଇଛି କି କିଛି ବି ଗୋଟେ କହି ବାହାନା ଦେଇ ଦିଅନ୍ତୁ କିନ୍ତୁ କୁହନ୍ତୁ ମାନେ ଆପଣ ଆଉ କରନ୍ତୁନି ମୋ ସହିତ ହିଁ ସାରିଦେବେ ସବୁ ଯାକ। ଆଜ୍ଞା ଏହା ପୂର୍ବଟି ମୁଁ ଏଇଟା ଆପଣ କଲେ ନା ହଉ।
ଆଜ୍ଞା ମୁଁ କଲି।
ଆଜ୍ଞା ମୋର ବି ଆଉ ଚାରୋଟି ମାନେ କାମ କଲେ ପଚିଶଟି ହବ ତ ମୁଁ ଭାବୁଛି ପଚିଶଟି ସାରିକି ଶୋଇବି।
ମୋର ବି ତି ତ ଆଉଛି ଚାରି ଥର ଆପଣ କରିବେ ମୁଁ ଚାରିଥର କରିବି।
ଆଜ୍ଞା। ମୁଁ ମୁଁ ତ ଏଇନା କରିପାରିବି ଆପଣଙ୍କର କିଛି ଅସୁବିଧା ନାହିଁ ତ ଆପଣଙ୍କ ତ ପିତା ଯଦି ଅସୁବିଧା।
ଆଜି ଟିକେ ଉମ‌ ଦେଖି ଚାହିଁକି କରିବି ବେଳେ ବେଳେ ଚୁପ ହେଇଗଲେ ଆପଣ କହୁଥିବେ ଆଉ କିନ୍ତୁ
ଆପଣ କଣ ଅଲଗା ରୁହନ୍ତି କି ଅଲଗା ଆପଣଙ୍କର
ନା ନା ନା ନା ଅଲଗା ଶୋଇ ପାରିବି ହଁ ଆଜି ଅଲଗା ଶୋଇପଡେ ଭଲ ହବ। ଆରେ କାହିଁକିନା ଗୋଟେ ରୁମରେ ଆମର ଏସି ଅଛି ଆଉ ଗୋଟେ ରୁମରେ କୁଲର ଅଛି ତ ମୁଁ ଏସିରେ ଶୋଇଥାଏ ସେଥିପାଇଁ ମୁଁ ପୂର୍ବରୁ ହଉନଥିଲା ଆଜି ମୁଁ ବାପାଙ୍କୁ କୁହେ ମୁଁ ସେ ଘରେ ଶୋଇବି ଆଜି ମତେ ଶୀତ କରୁଛି ଅଧିକ କହିକି ମୁଁ ସେ ଘରେ ରହିଯିବି। ସମୟ ହେଲା ପରେ ପୁଣି ପଳେଇ ଆସିବି।
ଆଉ ସବୁ ସରିଗଲା ପରେ ଆପଣ ଭିତରକୁ ପଳେଇବେ।
ହଁ।
ଆଜ୍ଞା ମୁଁ ବି ସେୟା ହିଁ କରୁଛି ବାହାର ରୁମରେ ରହୁଛି ସମୟ ସରିଲା ପରେ ଭିତରେ ରୁମରେ ସେ ରୁମକୁୁ ପଳଉଛି।
ହୁଁ ହୁଁ।
ଆଜ୍ଞା ମତେ ଆଜି ଆମର ପତଳି ସାଙ୍ଗ ଠକିଦେଲେ ମୁଁ ତାଙ୍କୁ ଯୋଗାଯୋଗ ସିଏ ମତେ ଯୋଗ ଯୋଗ କଲେ ମୁଁ ତାଙ୍କୁ ଗଲା ବେଳକୁ ସେ ଅଫଲାଇନ ହେଇକି ରହିଛନ୍ତି।
ପତଳି ସାଙ୍ଗ ତ ରାଗି ଯାଇଛନ୍ତି ଖାଲି ଆଉ କଣ କରିବା।
ଏବେ ବି ରାଗିଛନ୍ତି ସେ।
ଆଜ୍ଞା ମାନେ ଏବେ ରାଗି ନାହାନ୍ତି କିନ୍ତୁ ଆଜି ସେ ବିଜି ଅଛନ୍ତି ନା କଣ କେଜାଣି ଆଜି? ସେ ବେଶୀ ବାର୍ତ୍ତା କରିନାହାନ୍ତି ମୋ ସହ।
ଆଜ୍ଞା ଆଜ୍ଞା ବିଜି ଅଛନ୍ତି ଆଉ ଆପଣଙ୍କ ଆର ଆର ସାଙ୍ଗଟି ସିଏ।
ସିଏ ସବୁବେଳେ ଫେରି।
ନାଇଁ ସିଏ ଆପଣଙ୍କ ସହିତ କଥା ହଉଛନ୍ତି।
ହଁ ଆଜି ମୁଁ ଦିଥର ତିନି ଥର କଥା ହେଇଛି।
ଆଜ୍ଞା ଆଜ୍ଞା ଆଂଜ୍ଞା। ସିଏ ମୁଁ ତାଙ୍କୁ କଲ ମାନେ ଯୋଗାଯୋଗ କଲାବେଳକୁ କିନ୍ତୁ ସିଏ ତାଙ୍କର ବ୍ୟସ୍ତ ତାଙ୍କ ଘରେ ଅଛନ୍ତି ତାଙ୍କ ଇଏ ସିଏ ବହୁତ ଅସୁବିଧା ତାଙ୍କର।
କୋଉ ସ‌ କାହା କାହା କଥା କହୁଛନ୍ତି କି ଆପଣ।
ମୁଁ ଆମର ମାଇଟି।
ଆଚ୍ଛା ମାାଇଟି ହଁ ମୁଁ ବି ତାରି କଥା ହଁ ହଁ ସ ଖେଳେ ଥିଲେ ତା ଘରେ। ମତେ ମୁଁ ସନ୍ଧ୍ୟା ବେଳେ କଥା ହେଇଛି ସକାଳେ କଥା ହେଇନି
ଆଜ୍ଞା ମୁଁ ତ ସନ୍ଧ୍ୟା ବେଳ ହିଁ ଚେଷ୍ଟା ପ୍ରୟାସ କରୁଛି ସମସ୍ତଙ୍କ ସହିତ ଯୋଗାଯୋଗ କରିବାକୁ କାଇ ମୋ ସହିତ ତ କେହି ଯୋଗାଯୋଗ କରିପାରୁନାହାନ୍ତି ଛାଣନ୍ତୁ ଆପଣ ଆଉ କ ହିଁ କହିବେ
ମୁଁ ତ କରୁଛି ସମସ୍ତେ କହିପାରିବେନି ଆପଣ
ହଁ ଆପଣ କରୁଛନ୍ତି ମସାର ଯୋଗାଯୋଗ ଇଏ ଆମର ଅଛନ୍ତି ଗୋଟେ ଡେଙ୍ଗୁ ସେ ତାଙ୍କୁ ମୁଁ ମୁଁ ଥରେ ଦି ଥର କହିଥିଲି ଯୋଗାଯୋଗ କରିବାକୁ ସି ମୋ ସହିତ ଯୋଗାଯୋଗ କରିବାକୁ ମତେ ମୁହଁ ଉପରେ ମନା କରିଥିଲେ ତ ତା ପରଠୁ ମୁଁ ଆଉ ତାଙ୍କୁ କହୁନାହିଁ ମୋ ସହିତ ଯୋଗାଯୋଗ କରିବାକୁ
ସେ ତାର କେତେ ହେଲାଣି
ମୁଁ ଜାଣି ନାହିଁ ମୁଁ ତାଙ୍କ ସହିତ କଥା ହଉନାହିଁ ଆପଣ ଜାଣିନାହାନ୍ତି କି
ନା ଆପଣ କହିଲେ ତ ମୁଁ ଜାଣିବି
ନାଇଁ ମୁଁ କଥା ହଉନାହିଁ ତାଙ୍କ ସହିତ ମାନେ ଜମା ବି କଥା ହଉନି ମାନେ ଯେତିକି ମୁଁ ମାନେ ଜମା ବି ଘରେ ନ କହିଲେ ଚଳେେ ସେମିତି ହିଁ କଥାବାର୍ତ୍ତା ତାଙ୍କ ସହିତ ମୋର
ହୁଁ କାହିଁକି କଣ ହେଲା କି କାଲି ପାଇଁ
ନାହିଁ ସେଇ ଦିନ ପରଠୁ ଯୋଉ ଦିନଠୁ ମୁଁ ଜାଣିବାକୁ କହିଲି କି ସେ ପୁନର୍ବାର ପୁନର୍ବାର ଅ ପୁରୁଣା ଜିନିଷ କରୁଛନ୍ତି
ହୁଁ
ଆଜ୍ଞା ତ ସେଇ ଜିନିଷ ଟା ମୁ କାଲି ଆମେ ପିନି ମ ମହିଳା ମିତ୍ର ଆମର ତ ଜଣେ ମହିଳା ମିତ୍ର ଖାଲି ଯାଇନଥିଲେ ବିଦ୍ୟାଳୟ
ହୁଁ ହୁଁ
ମ ଭିତରେ ଆମେ ମିଶିକି ତାଙ୍କୁ ବୁଝଉଥିଲୁ ସେଇ କଥାଟି ଆ କିନ୍ତୁ ସେ ଆ ଗୋଟେ କଥା ତ ସରି ସରି ଆଉ ମୁଖଷମ ପ୍ରାର୍ଥନା କରିବି ହ ମୁଁ ମୁଁ କହିଥିଲି ଗୋଟେ କଥା କେ
ହଁ କଣ ଲାଗି
ଗୋଟେ କଥାଟେ ନା ସେଇଟା ମୁଁ ଗୋତେ
ଓ ଗୋଟେ ଆଚ୍ଛା କିନ୍ତୁ ମୁଁ ଗୋଟେ ହିଁ ବୁଝିଲି ଆପଣ ସେ ସବୁୁଟ ଚିନ୍ତା କରନ୍ତୁନି
ହଉ ତାପରେ ସେଏ କିନ୍ତୁ ମୁଁ ତାଙ୍କୁ ଗୋଟେ ବୁଝିବାକୁ ଚେଷ୍ଟା କରୁଥିଲି ସିଏ କିନ୍ତୁ ମୋ ଉପରେ ଚଢ଼ିକି କଥାବାର୍ତ୍ତା କଲା ତ ମତେ ପସନ୍ଦ ଆସିଲେ ନାହିଁ ଆଉ ତାପରେ ସମସ୍ତେ ମୋ ଉପରେ ଚଢିକି କଥାବାର୍ତ୍ତା କରିଦଉଛନ୍ତି ମତେ ସମସ୍ତଙ୍କ ଉପରେ ଚୋର ଆଜ୍ଞା ନାହାନ୍ତି ମୁଁ ଜାଣିଛି କିନ୍ତୁ ଆପଣ ଏବେ ଯାଇ କରିନାହାନ୍ତି ଆପଣ ଆଗକୁ ନ
ହଁ ଆରେ ହଉ ଆପଣ ଦେଖ ଦେଖ ନେବେ ଯଦି କେବେ କରିଲେ ଆପଣଙ୍କୁ ମୁଁ ବୋଲି କହୁନି ମୁଁ କାହାରିକୁ ସେମିତି ମାନେ ହୁଁ କଣ କୁହନ୍ତି ସେ ଘ ଘରେ ଘରେ କୁଏ ଘରେ ଖାଲି ମୋ ବଡ ଭଉଣୀ ଆଉ ମାମାଙ୍କୁ ଅଧିକା ମିଶିଲେ ବ କଥା ନୁହଁ ଘରେ ମୁଁ ମୋ ମା ମାମା ଆଉ ମୋ ଦିଦିଙ୍କୁ ଛାଡା ଆଉ କାହାରି କୁ ଆଜି ଯାଇ ମୁଁ ମୋର ଓ ଉଚ୍ଚ ଆବାଜରେ କଥା ହେଇନି
ହଉ ଯଦି ସେଇଟା ଆପଣ ଏବେ ସିନା ମିଶିନାହା ଆପଣ ଯଦି ପୁରା ମିଶିଯିବେ ତାପରେ ଆପଣ ତା ନ କହିବା ବୋଲି କଣ ମାନେ ଅଛି
ବାପାଙ୍କ ସହ ମିଶିନି ନା ଆଉ ଅଲଗା କୌଣସି ସେ ସାଙ୍ଗ ସହ ମିଶିନି
କିନ୍ତୁ ସେମାନଙ୍କୁ ଡରିକି ଅଛନ୍ତି ଆପଣ
କିଏ ମୁଁ ଡରିକି ଅଛି କାହାଠୁ ଆ ବାପାଙ୍କ ହଉ ବାପା ବାପାଙ୍କ ଛଡା ଆଉ ବାକି ମୋର ସାଙ୍ଗ ଗୁଡା ଅଛନ୍ତି ଆଛା ଆଛା ହଉ ହଉ ଯାଉ ଯୋଉ ଦିନ ଆପଣଙ୍କୁ ଲାଗ ଆ ସେମିତି କିଛି ଦେ ଆପଣ ମତେ ସେଇଦିନ କହିବେ ମୋରେ କହିବେ ମୁଁ ବିଶ୍୍ୱାସ କରରେନି
ଆଜ୍ଞା ହଉ ଦେଖିବା ତାହେଲେ କେବେ ଆପଣଙ୍କୁ ମୁଁ ଗୋଟେ ଏମିତି ଲଗେଇଦବି ଆପଣ ଯେମିତି ଚିଲେଇବ ତାପରେ ଆପଣ ଚିଲେଇିଲଲେ ମୁଁ ଆଉ ଆପଣଙ୍କ ସହିତ କଥା ହେବିନି ତାପରେ
ହଉ ଠିକ ଅଛି ଆପଣଙ୍କୁ ଅ କଣ କୁହନ୍ତି ସେଇ ଅ ଏଇଟା ଇଂଲିଶ ରେ କହିଦଉଛି ମନେ ନାଇଁଫ
ଆଜ୍ଞା ଆ ମାନେ ଆପଣଙ୍କୁ ମାନେ ହଉ ଛାଡ଼ନ୍ତୁ ଆପଣ ଆପଣ ଗୋଟେ କଥା କହନ୍ତୁ ଜଣେ ନାଇଁ ନାଇଁ ସେଇଟା ଯୋଉ ତାର ଓଡିଆଟା ଖୋଜୁ ଆପଣ ଯୋଉଟା କହୁଥିଲେ ତାର ଓଡିଆଟା ଭାବୁି ମନ ପଡୁଥିଲା କିନ୍ତୁ ମନ ପଡିଲାି ସେଥିପାଇଁ କରି ଜଣ ହଁ ମୁଁ କହିଲି ଆପଣ ଗୋଟେ କଥା କୁହନ୍ତୁ ଯଦି ଜଣେ ଜଣେ ଲୋକଟେ ଗୋଟେ ଜିନିଷଟରେ କରିବ ତାକୁ ତାର ଅଭ୍ୟାସ ହେଇଯିବ କି ନାଇଁ ଅଭ୍ୟାସ କଲା ପରେ କଣ ହବ ସେ ଜିନିଷ ଟା ବଢିବ କି ନାଇଁ
ହୁଁ ବଢିବ ଯଦି ସେ ଚାହିଁବ ନ ଚାହିଁଲେ ରହିଯିବ
ସେ ଧୀରେ ଧୀରେ ବଢିବ କି ନାଇଁ ମୁଁ ସେଇ କଥାଟା କହୁଥିଲି କି ଯୋଉ ଆପଣ ଦେଖିଛନ୍ତି ଯୋଉ ରାସ୍ତାରେ ଛାଡ଼ନ୍ତୁ ଆପଣ କଣ କହିବି ଆଉ ମାନେ ଆପଣ ବୁଝିପାରୁଥେ ମୁଁ କଣ କହିବାକୁ
ହଁ
ଆଜ୍ଞା ସେଇ ଜିନିଷ ଟ ମୁଁ ତାଙ୍କୁ କହିଲି ତ କିଏ କହୁଛନ୍ତି ଆଉ ତମେ ମତେ ଦେଖିଦଲ କି ମୁଁ ରାସ୍ତାରେ ଗଡିବାର ଏମିତି କଥାବାର୍ତ୍ତା କହିଲେ ମତେ ମୁଁ କେତେବେଳେ କହିଲି ତାଙ୍କୁ ଦେଖିଥିଲି ବୋଲି ମୁଁ କହିଲି କି ଏମିତି ହେଇଯିବ କାହିଁକିନା ସେମିତି କୁହନ୍ତି ଲୋକ ତାରେ ଗୋଟେ ପଢିଲା ତାପରେ ଆଉ ଗୋଟେ ପଢିଲା ଏମିତି ମୁଁ ସେଇ ଜିନିଷା କହିଲି ଏବଂ ସେ ମୋ ଉପରେ ଏମିତି ହିଁ କହିଦେ ସେଥିପାଇଁ ମତେ ଭଲ ଲାଗିଲା ନାାଇଁ
ହୁଁ ହୁ ହ
ତାପରେ ମତେ କ୍ଷମା ପ୍ରାର୍ଥନା କଲେ କିନ୍ତୁ ମୁଁ ଆପଣ ଗୋଟେ ଥର ଜାଣିଛନ୍ତି ଗୋଟେ ଥର ମତେ କିଏ କହିଦେଲା ପରେ ତାପରେ ଗୋଟେ ମନଟି ଛାଡିଯାଏ ତାପରେ ଆଉ କ୍ଷମା ପ୍ରାର୍ଥନା କଲେ ବି କିଛି ହେବ ନାହିଁ ମିଶିବି ମୁଁ ଏମିତି ନାହିଁ କି ମୁଁ ବି କହୁଥିଲି ଫୁଲଙ୍କ ସହିତ ମିଶିବିନି କିନ୍ତୁ ମିଶୁଚି। କିନ୍ତୁ ସେମିତି ଗୋଟେ ମାନେ ଗୋଟେ ଜାଣିଗଲି କ କି ନାଇଁ ଏଇ ପିଲାକୁ କିଛି କହିଲେ ସେ ମତେ କିଛି ଗୋଟେ ଶୁଣେଇଦବ। ତ ତାକୁ ନ କହିବା ଆମ ପାଇଁ ଭଲ। ମୁଁ କୋଉ ଖରାପ ଜିନିଷ କହୁଥିଲି।
ନା।
ଭଲ ଜିନିଷଟି ବୁଝଉଥିଲୁ। କିନ୍ତୁ ଆପଣ ଏମିତି କହିବେ ମୁଁ ଆଉ କ ହିଁ କହିପାରିବି। କିନ୍ତୁ ଫୁଲଟି ଆମର ମାନେ ମାନେ ସାଙ୍ଗେ ସାଙ୍ଗେ ରାଗିଯିବେ ତାକୁ ତାକୁ ବୁ ବୁଝେଇଆରେ ବହୁତ କିଛି କରିପାରିବେ। କାଇଁ ତାଙ୍କୁ ସେଇ ବୁଝେଇବେ ମାନେ କହିବ କି ମାନେ ଭୁଲ ଭୁଲ କହିକି ଅ ନା ବହୁତ ବୁଝେଇବେ ସେ। ଅବଶ୍ୟ ମତେ ବୁଝାନ୍ତିନି କିନ୍ତୁ ମୋ ମହିଳା ମିତ୍ରଙ୍କୁ ତ ଅ ଅଧିକ ବୁଝାନ୍ତି ବହୁତ ବୁଝାନ୍ତି ମୁଁ ଦେଖିଛି। ପୁଣି କି କିଛି ଭୁଲ ନଥିବ ନିଜର କିଛି ଫୁଲଙ୍କର କିଛି ଭୁଲ ନଥିବ ହେଲେ ବି ମହିଳା ମିତ୍ରଙ୍କୁ ମୋର ବୁଝଉଥିବେ।
ସେ ସେଇଟା ଟିକେ ତ ରହିବ ଯାହାହେଲେ ବି।
ଆଜ୍ଞା ସେନ ରହିବ କିନ୍ତୁ ଏଇ ଜିନିଷଟି ତ ଇଏ ତ ରଖିଲେନି। ଇଏ ତ ମତେ ଉଲଟା ମାନେ ଅତି ମୋ ଉପରେ ଅଧିକ ଚିଡି ଗଲେ ନା ମତେ ପୁଣି ଭୁଲ ମାଗିଲେ ଖାଲି ଏମିତି ସରି ଏମିତି ଗୋଟେ ଦିଥର କହିଦେଲେ। ତାପରେ ସେତିକି ସରିଲା ତାପରେ ସବୁ ପଳେ ଲେ ବସ୍ ଆଗପଟ ଗେଟ ରେ ବସ ଆସୁଛି। ସବୁ ପଳେଇଲେ ମତେ ଏକା ଛାଡିକି ମୁଁ ବସିଛି ବାହାରେ। କଣ ଆଉ କହି ଏ ପଳେଇଲେ ତା ଙ୍କର ମାନେ ସେ ଯୋଉ ଡେଙ୍ଗୁ ସେ ପଳେଇଲେ। ତାଙ୍କର ସେ ଯୋଉ ଗୋଟେ ଭାଇଟେ ଅଛନ୍ତି ଓଲା ଆଣିଚି।
ହଉ ହଉ ମୁଁ ମୁଁ ମୋର ସମୟ ହେଇଗଲାଣି ମୁଁ ରଖୁଚି।
ଆଜ୍ଞା।